କଣ
ଏଇ ଯାଇଥିଲି ଟିକେ ବଜାରେଜେ ଆସିକି ରୋଷେଇ ଭାତ ବସେଇଛି ଆଉ
ଓହୋ ଦିନରେ କଣ ଖାଇଥିଲ?
ଦିନରେ ଏଇ ଭାତ ଆଳୁଭର୍ତ୍ତା
ହୁଁ କହ ଖାଲି କଣ କା ଆଳୁଭର୍ତ୍ତା କରିଥିଲ?
ହଁ ଆଉ କାଟିଲାଜେ ମୁଁ ଆଉ କିଛି କରିପାରିଲିିନି।
ଓହୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ
ହୁଁ
ତ ମୁ ହଁରେ
ହଁ ଭଲ ଅଛନ୍ତି ସମସ୍ତେ କଥା ହେଇଥିବ ଅଛି ସମସ୍ତଙ୍କ ସହ
ହଁ କଥା ହେଇଥିଲି।
ହଁ ବାହାରକୁ ଯାଇଥିଲୁ କଣ ପାଇଁ
ଆମ ସତ୍ସଙ୍ଗ ମନ୍ଦିର
ହୁଁ
ସେଇଠିକି ଯାଇଥିଲି।
ଓହୋ ଖାଲି ମନ୍ଦିରରେ ପ୍ରାର୍ଥନା କରିକି ଆସିଲୁ।
ହଁ ସେଇ ପ୍ରାର୍ଥନାରେ ବି କେତେ ଶାନ୍ତି ଲାଗେ।
ହଁ।
ହଁ ଅ
ମତେ ବି ଡାକିବ ମୁଁ ବି ଯିବିତାହେଲେ।
ହଉ।
ଆଉ ରଜରେ ଘରକୁ ଯିବୁ ନା ନାଇଁ।
ହଁ ଘରକୁ ଯିବି ଆମର ଏଜାମ ଥିଲା ଯେ ଟିକେ ଘୁଞ୍ଚି ଯାଇଛି ତ ଯିବି ଗୋଟେ ଦିନ ପରେ ଆସିବାରେ ଆଉ ହୁଁ।
ଏ ସେି
ଆଉ ତମର ପା ଏକ୍ଜାମ ଥିଲା ତମ ଏକ୍ଜାମ କଥା କଣ ହେଲା।
ଆମ ଏଜାମ ବି ଘୁଞ୍ଚି ଯାଇଚି।
ହହଁ ଭଲ ଆଉ।
ଭାବୁଛି ଘରକୁ ଯିବୁ ବୋଲି ଯେ କେହି ଘର ଲୋକ କଲ୍ କରିନାହାନ୍ତି ପରା ପଚାରିବା ପାଇଁ।
ଓହୋ ସେମାନେ କଲ ନ କଲେ ତୁ କରିପାରୁନୁ।
କଣ ମୋର ପା ରିଚ଼ାଜ ସରିଯାଇଛି।
ହ ସାଙ୍ଗ ମାନଙ୍କଠୁ ଫୋନ୍ ନେଇକି କର।
ହଁ କରିଥିଲି ନା ଦିଦି ଠିକେ ମା ବି କଲ୍ କରିଥିଲା ସେ ମାଙ୍କ ଟିକେ ପରେ କଲ କରୁଛି ତୋତେ।
ହ ହଁ।
ଆଉ ରଜରେ କଣ ପିଠାପଣା କରିବେ ନା ନାଇଁ
ହଁ।
ଦିନରେ ଭାତ ଆଉ ସୋୟାବିନ ତରକାରୀ ଅଣ୍ଡା ତରକାରୀ ଖାଇଥିଲେ।
ଭଲ ଆଉ।
ହୁଁ
ଆ ହଁ ଆମ ବୋଉ କରିବ ପିଠା ପୋଡ ପିଠା ଆଉ ବରା
ହୁଁ।
ତରକାରୀ ଆଳୁଚପ ପାମ୍ପଡ଼ ଏଇରା କରେ।
ଏତେ କିଛ
କଣ।
କହିଲି ଏତେ କିଛି ଆଣ୍ଟି କରନ୍ତି।
ହଁ ତିନି ଦିନ ରଜନା ତିନି ଦିନ ଭିତରେ ଯାହା ହେଲା ଆଉ।
ଆଉ ଘରକୁ ଗଲେ ମୋ ପାଇଁ ଆଣିଦବ।
ଆମ ଘରେ ବେଶୀ କେହି ପିଠା ଖାଆନ୍ତିନି କେବଳ ଏଇ ମୋ ବୋଉ ହିଁ ଖାଏ। ଆଉ ବାପା ଟୋଟାଲ ଖାଆନ୍ତିନି ମୁଁ ବି ପି ହଁ ମୁଁ ବି ପିଠା ଖାଇବାକୁ ଭଲ ପାଏନି।
କାହିଁକି?
ହୁଁ ମତେ ପିଠା ଆଉ ପଣା ହଁ ପୋଡପିଠା ଟିକେ ଟିକେ।
ପୋଡଶ୍ରୀ ତମକୁ ପୋଡା ପିଠା ସତରେ ଏତେ ଭଲ ଲାଗେ ନା ଟିକେ ଟକେ ଭଲ ଲାଗେ।
ହଁ ମତେ ଆରିସା ପିଠା ଆଉ ଚାଉଳ କାକେରା ସେଇଗୁଡା ଭଲ ଲାଗେ।
ହୁଁ ଓହୋ। ହଁ ଆରିସାପିଠା ବହୁତ ବଢିଆ ଲାଗେ। କିନ୍ତୁ ତାକୁ କରିଲା ବେ ବହୁତ କଷ୍ଟ। ତମକୁ କଣ କଣ ପିଠା କରି ଆସିଛି?
ମତେ
ହୁଁ।
ମତେ ସୁଜି କାକେରା ଆଉ ଚକୁଳି ପିଠା ଆଉ ଇଟିଲି
ହୁଁ ମଣ୍ଡା ପିଠା ଆସିଛି।
ହଁ ମାନେ ଯନ୍ତି ମାନେ ଏମତି ଏମିତି ଯ ନ୍ତି ଦେବି କିନ୍ତୁ ଗଢିଲା ବେଳକୁ ମୋର କଣ କହିଲ ଫାଟିଯାଏ ହେରା ମୋ ବୋଉ କରେ।
ଓହୋ ତମକୁ ଯନ୍ତି ଆସୁଛି ତାହେଲେ।
ହଁ
ମୋ ପାଇଁ କେବେ କରିକି ଆଣିଦବ ମୋର ବହୁତ ପସନ୍ଦ।
ମଣ୍ଡା ପିଠା?
ହୁଁ ସାବୁ ପିଠା ଭିତୁରୁ ମଣ୍ଡା ପିଠା ବହୁତ ପସନ୍ଦ ମତେ କରିବି ଆସେ ତାକୁ।
ମଣ୍ଡା ପିଠାରେ କୋଉ ପୁର ଦେଲେ ଭଲ ଲାଗେ ତମକୁ?
ମତେ ନଡିଆ କୂର ବାଲାଟା ହିଁ ଭଲ ଲାଗେ। ସିମ୍ପଲ ସେମିତି ହେଇଥିବ ବାସ୍ ନଡିଆରେ ଟିକେ ଚିନି ପଡିଥିବ ଭଲ ଲାଗେ।
ଭଲ ଆଉ।
ହୁଁ ତୁମକୁ କୋଉ ପିଠା ଭଲ ଲାଗେ?
ମତେ ପା ଆରିସା ଆଉ ଯୋଉ ଚାଉଳରେ ଯୋଉ କାକେରା ହେଇଥାଏ।
ହୁଁ ହୁଁ
ସେଇଡା ଆଉ ମୁଆଁ ପିଠା।
ଅରୁଆ ଚାଉଳ ଅରୁଆ ଚାଉଳ ନା ଉସୁ ଯୋଉ ଓହୋ ଆଉ ମୁଆଁ ପିଠା।
ହଁ
ମୁଆଁ ପିଠା ମାନେ କଣ ଏ ଯୋଉ ମୁଢି ମୁଆଁ।
ନାଇଁ ଆରେ ସେ ମୁଆଁ ନୁହଁ।
ଆଉ
ବିରିରେ ବି ବି ସେଟା କେମିତି ହୁଏ କହିଲ? ବିରିର ଯୋଉ ଆଣଟା ବିରିର ଗ ଶୁଣିପାରୁଚ।
ହଁ ଶୁଣା ଯାଉଛି।
ମୁଁ କହିଲି ବିରିର ଯୋଉ ଆଣଟା
ହୁଁ
ସେଇଥିରେ ଟିକେ ମାନେ କଣ? ଫାଷ୍ଟରେ ଲୁଣ ପକେଇକି ତାକୁ ଅ ଫେଣେଇକି ଫାଷ୍ଟ ଗୋଟେ ବାରି ଦଉ ତାପରେ ଟିକେ ସିଝି ଗଲା ପରେ ତାପରେ ନଡିଆ କୋରା ଦେଇକି ଆଉ ଗୋଟେ ହଁ ମାନେ ଆଉ ଗୋଟେ ଲେୟାର ଦବୁ ତାପରେ ଏ ପୁଣି ଥରେ ତାକୁ ଘୋଡେଇ ଦବୁ ମାନେ ଗାନେସିଂ ପାଇଁ ନଡିଆ ଦେଇକି ପୁର
ଏମତି ନା ମୁଁ ଜାଣିନି। ମୁଁ ଖାଲି ଜାଣିଛି ମୁଢି ମୁଆ ଉକୁଡାରେ ବି କରନ୍ତି ମୁଆ ଟାଇପ ର
ହୁଁ ହୁଁ।
ତୁମେ ଏତେ କିଛି ପିଠାାର ମା ଜାଣିଛ ନା?
ଆମେ କାଇଁ ଜାଣିବୁ।
ଉଁ ହୁଁ। କାଲି ଘରକୁ ଯିବନା ଯିବନି କାଲି ଆଉ?
କାଲି ଯିବିନି ଭାବୁଛି ପର ଦିନ ଯିବି ତା ପର ଦିନ ରହିକି ତା ପର ଦିନ ଆସିବେ।
ଏତେ ଜଲଦ ଯିବ ତ ଜଲଦି ପଣିସ ଏତେ ଲେଟରେ ଯିବ ଜଲଦି ଆସିବାରି ପୁଣି?
ହୁଁ ମୁଁ ଯାଇ ନଥାନ୍ତି ମୋ ପୁ ବାପା ବୋଉ ପୁଣି ଏଇନା କହୁଛ ଆସ ମୁଁ କହିଲି ଫାଷ୍ଟଟାଇମ୍ ପାଇଁ ମୋ ଭାଇ କହୁଛୁ ଘରକୁ ଆସେ।
ମୁଁ ତତେ କେବେ କୁହେନି କି।
ନାଇଁ ନାଇଁ ଆମେ ତାର ମୋର କେ ପଢୁନା।
ହ୍ୟାଲୋ।
ହଁ ମୁଁ କହିଲି ଆମେ ତାର ମୋର କେବେ ପଡୁନା। ଭାଇ ଭଉଣୀ ଆମେ ପଡୁନା ଆଉ।
କାହିଁକି?
ଝଗଡ଼ା ଲାଗୁ।
ଓହୋ ଝାଗଡା ସବୁବେଳେ ତାହେଲେ।
କଣ?
ତ ଏଇଟା ସେମିତି ହବ ସାନ ଭାଇ ଯେ ତୁ ନିଜ ପଛରେ ଗୋଟେ ସାନ ଭାଇଟ ଝଗଡାଟା ହବ। ସମସ୍ତଙ୍କ ଘରେ ସେମିତି।
ଆଉ ତମ ଘରେ ତମେ ଭାଇ ଭଉଣୀ ଝଗଡା ଲାଗ?
ପ୍ରବଳ ମୋ ଭାଇ ତ ନକନ୍ଦେଇବା ଯାକେ ଛାଡିବନି।
ଓହୋ।
ଆମ ଦିଦି ର ମୋର ତ ପୁରା ମାରପିଟ ହେଇଯିବୁ।
ମୋ ଭାଇର ମୋର ପୁରା ସେମିତି ମାରପିଟି। ହଁ
ହୁଁ ହୁଁ।
ହୁଁ
ଦିଦି ର ମୋର ମାର ପିଠି ହେଇି ପୁରା ଖଣ୍ଡିଆ ହେଇଯିବୁ ସେ ମତେ ଚିମୁଡି ଦେବ ମୁଁ ଡାକୁ ଚିମୁୁଡି ଦେବି।
ହଁ। ଆଉ
ତମ ଗାଁରେ ଦୋଳିିବନ୍ଧା ସରିଲାଣି।
ମୁଁ ତ ଯାଇନି ଗଲେ ଦେଖିବି।
ହଉ ତମ ଗାଁ ରେ ରଜ କେମିତି ହଉଛି?
ଭଏସ୍ କ୍ଲିୟର ଆସୁନି।
ମୁଁ କହିଲି ଆମର ବିଭିନ୍ନ ପ୍ରକାର ଦୋଳି ପଡେ ଯେମିତି କିି ଏ ଯୋଉ ପଟା ଦୋଳି ଆଉ ନିଶୁଣୀ ଦୋଳି ବାଉଁଶ ଦୋଳି। ଏମିତି ସବୁ ଦୋଲି ପଡେ। ଆଉ ତାମେ ସବୁ ନୂଆ ଡ୍ରେସ୍ ପିନ୍ଧୁ ଝିଅ ମାନେ ସଜବାଜ ହଉ। ପାନ ମୁଁ ଖାଏନି ସାଙ୍ଗମାନେ ଯିଏ ଖାଇବା କଥା ତାଙ୍କର ଖାଆନ୍ତି। ତାପରେ ଦୋଳି ଖେଳୁ। ଆଉ ପିଠା ସବୁ ଖାଉ। ଆଉ ମାନେ ଆମେ ଯାଉ ସାଙ୍ଗମାନଙ୍କ ଘରକୁ ଖାଇବାକୁ ସାଙ୍ଗମାନେ ବି ଆମ ଘରକୁ ଖାଇବାକୁ ଆସନ୍ତି। ଆଉ ଆମ ଘର ପାଖକୁ ଆମ ଘର ପାଖର ଯୋଉ ଗାଁ ଆମେ ସେଠି ବୁଲି ଯାଉ ଆମ ସେମାନେ ବି ଆମ ଠ ଆମ ଗାଁକୁ ବୁଲି ଆସନ୍ତି।
ଭଲ କେତେ ମଜା କରୁଥିବ ନା।
ହୁଁ ଗାଁ ରେ ପ୍ରବଳ ମଜା ହୁଏ। କିନ୍ତୁ ଏବେ ଆମର ଗୋଟେ ନୂଆ ଘର କରିଦେଇଚୁ ଯେ
ସେଇଠି କେହି ଲୋକ ନାହାନ୍ତି। ଯେ ମୋତେ କାନ୍ଦ ଲାଗୁଚି।
ଗାଁ ମୁଣ୍ଡରେ କି?
ହଁ ଗାଁ ବାହାରେ।
ଏକୁଟିଆ ଘର ଟା ନା ଯାହାହେଲେ ଟିକେ ଲାଗିବ ତାହେଲେ।
ହୁଁ। ସେଥିଯୋଗୁ ଭ
ଆଉ ରାତି ପାଇଁ। ନାଇଁ ଆମର ପୁରା ସାହି ମଝିରେ ଆମ ଘର।
ଅ ହଁ।
ଆମର ରଜ ଏତେ ଭଲ ନାହିଁ ଆମ ଆମ ଘର ପାଖରେ ନାଇଁ ଆମ ଘର ଟିକେ ଜଷ୍ଟ ଆଗକୁ ସେଇଠି ଗୋଟେ ବଡ ଆମ୍ବ ଗଛ ଅଛି। ସେଇଠି ସବୁ ବର୍ଷ ଦୋଳି କରାଯାଏ ସମସ୍ତେ ପୁରା ସେଇଠି ଖେଳନ୍ତି।
ହୁଁ ହୁଁ।
ଆଉ ଆଜି କଣ ରୋଷେଇ କରୁଚ?
ଆଜି ଭାତ ଆଉ ମଟର ତରକାରୀ। ତମର?
ଆମର ଭାତ ଆଉ ପୋଟଳ ତରକାରୀ।
ଭଲ। ହଉ ମୁଁ ଯାଉଚି ଭାତ ଗାଳିବି।
ହଉ ହଉ।